ହୁଁ। କୁହନ୍ତୁ କୁହନ୍ତୁ। ହାଲୋ।
ହଁ କୁହନ୍ତୁ।
ହାଲୋ ଆଜ୍ଞା। ଆପଣ କୁହନ୍ତୁ ଆପଣ କୁହନ୍ତୁ ଆପଣ କୁହ ଆପଣ କୁଆଡେ ଯାଇଥିଲେ ବୁଲାବୁଲି କରିବା
ଆଜି ଏଇ ଏଇ ନଇ ଆଡେ ଯାଇଥିଲି ଆଉ। ନଈଆଡେ ଯାଇଥିଲି ଆଉ ପାଣି ଦେଖିବା ପାଇଁ ଆଉ।
ଆଉ କ ଭୁବନେଶ୍ୱର ଆଡେ କଣ ପାଇଁ ଯାଇଥାନ୍ତେ ବୁଲାବୁଲି କରିବାକୁ?
ଭୁବନେଶ୍ଵରରେ ଯୋଉ ରାମ ମନ୍ଦିର ଅଛି।
ଆଜ୍ଞା।
ସେଇଠିକି ଟିକେ ଯାଇଥାନ୍ତି ଆଉ।
କଣ ପାଇଁ ମ?
ଯାଇଥାନ୍ତି ଟିକେ ସେମିତି ଟିକେ। ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆଉ ଆ
ହୁଁ ହୁଁ।
ଆପଣ କଣ କରୁଛନ୍ତି?
ଏବେ ଶୋଇଛି ଆଉ।
ଆଛା ଘରେ ସମସ୍ତେ।
ଘରେ ସବୁ ଠିକ ଠାକ ଅଛନ୍ତି।
ଆଚ୍ଛା।
ଆଜ୍ଞା।
କୁହନ୍ତୁ ଆପଣ।
କଣ?
ଆପଣ କୁହନ୍ତୁ।
କଣ କହିବି ଆପଣ ଗୋଟେ ଗପ କହୁନାହାନ୍ତି।
ହଉ ଠିକ ଅଛି ଶୁଣନ୍ତୁ।
କୁହନ୍ତ
ଗୋଟେ ଜଙ୍ଗଲରେ
ହୁଁ।
ପୁରା ମଝିରେ ଗୋଟେ ପୋଖରୀ ଥିଲା।
ହୁଁ।
ସେଥିରେ ଗୋଟେ କଇଁଛ ରହୁଥିଲା।
ହୁଁ।
ତାର ଉଡିବାର ବଡ଼ ଶଉକ ଥିଲା ହେଲା। ସର୍ବଦା ସିଏ ଭାବୁଥିଲା। ଯେ ମୁଁ ଆକାଶରେ କିପରି ଉଡିବି?
ହଁ।
ସଲ ସେ ଜଙ୍ଗଲ ଟା ଦେ ଦେଖିବାକୁ ସେ ଜଙ୍ଗଲ ଟା ଦେଖିବାକୁ ବହୁତ ସୁନ୍ଦର ଥିଲା।
ହଁ କୁହନ୍ତୁ।
ସେଠାରେ ଭିନ୍ନ ଭିନ୍ନ ପକ୍ଷୀ ଆକାଶରେ ଉଡିଯିବାର ଦେଖ ଯାଉଥିଲା। ସେମାନଙ୍କୁ ସେମାନଙ୍କୁ ଯେବେ ଶୋଷ ଲାଗୁଥିଲା ସେମାନେ ପୋଖରୀକୁ ଆସି ପାଣି ପିଉଥିଲେ।
ହଁ।
ଓ କଇଁଛ ଯୋଉ କଇଁଛ ପୋଖରୀରେ ରହୁଥିଲା ସେ ସବୁ ଦେଖୁଥିଲା।
ହଁ କୁହନ୍ତୁ।
ଯଦେ ଦେଖୁଥିଲା ସବୁବେଳେ ସେଇ ପକ୍ଷୀ ମାନଙ୍କୁ ଦେଖି ତାର ଉଡିବାର ସେ ସ୍ଵପ୍ନ ଦେଖୁଥିଲା।
ଆଜ୍ଞା।
ଆଜ୍ଞା ସିଏ ଉଡିବ ତ ଉଡିବ କିପରି ଉଡିବ କଇଁଛ ପୁରା? ବିଚଳିତ ହେଇଯାଉଥିଲା ଯେ ସେ ଆକାଶରେ ଉଡିବ ବୋଲି। ତାପରେ ଏ ସିଏ ଗୋଟେ ଉପାୟ ପାଞ୍ଚିଲା। ସିଏ ଶାଗୁଣା ସହ ଯିଏକି ଏକ ଗଛ ଉପରେ ବସିଥିଲା। ଏହି ବିଷୟରେ କଥା ହବା ପାଇଁ ଗଲା ହେଲା।
ହୁଁ କୁହନ୍ତୁ।
କଇଁଛ କହିଲା ଆଁ ଶାଗୁଣା ଭାଇ ମୋର ଗୋଟିଏ ଇଚ୍ଛା ଯେଉଁଟା କି କେବଳ ତୁମେ ପୂରଣ କରିପାରିବ ସେଠୁ ଶାଗୁଣା ଭାଇ କହିଲା ଆଁ ତମର କଣ ଇଚ୍ଛା ଅଛି ସେଠୁ କଇଁଛ କହିଲା ମୁଁ ଚାହୁଁଛି କି ମୁଁ ବି ଆକାଶରେ ଉଡିବି ସେଠୁ ଶାଗୁଣା ଭାଇ କହିଲା କହିଲା ଆ ଆକାଶରେ ଉଡିବା ପାଇଁ ତ ଡେଣା ଦରକାର ଯୋଉଟା କି ତମ ଗତିରେ ନାହିଁ। ସେଠୁ ଉଁ ଯୋଉ କଇଁଛ କହିଲା କହିଲା ସେଥିପାଇଁ ତ ମୁଁ ଆପଣଙ୍କ ପାଖକୁ ଆସିଛି। ଆପଣ ନିଜ ପଞ୍ଝାରେ ଧରି ଉଚ୍ଚ ମତେ ଉଚ୍ଚ ଆକାଶରେ ଉପରେ ଛାଡିଦବ। ଏହିପରି ଭାବରେ ମୁଁ ଉଡ୍-ଉଡିି ପାରିବୁ। ସେଠୁ ଶାଗୁଣା ଭାଇ କଇଁଛ କୁ କହିଲେ ହେଲା। ଆ ଯଉ ଶାଗୁଣା କହିଲା। କହିଲା ଏହା ତୁମ ଜୀବନ ପାଇଁ ବହୁତ ବିପଦ ହେଲା ଆକାଶରେ ଉଡିବା। ଆ ସେଠୁ କଇଁଛ କହିଲା କହିଲା ଯୋଉ ଶାଗୁଣା ଭାଇ ମୁଁ ଆପଣଙ୍କୁ ଯେତିକି କହୁଛି। ଆଉ ଆପଣ ସେତିକି କରନ୍ତୁ ହେଲା ଶାଗୁଣା କହିଲା କହିଲା ହଉ ତାହେଲେ ଠିକ ଅଛି। ସେଠୁ କଇଁଛକୁ ଶାଗୁଣା ତା ଦୁଇ ପଞ୍ଝାରେ ଧରିକି ଏ ପୁରା ଧୀରେ ଧୀରେ ଧୀରେ ଧୀରେ ଉପରକୁ ଉଠି ଚାଲିଲା ହେଲା। ଛେଟୁଯୋଉ ଯେ କଇଁଛ ଯେତେବେଳେ ଆକାଶରେ ଉଡିଲା ତାକୁ ଲାଗିଲା କି ତାର ଇଚ୍ଛା ପୂର୍ଣ୍ଣ ହେଲା ଆକାଶରେ ଉଡିବା ସ୍ୱପ୍ନ ପୂର୍ଣ୍ଣ ହେଲା। କଇଁଛ କହିଲା କହିଲା ଶାଗୁଣା ଭାଇ ଏଠାରେ ସବୁ କିଛି କେତେ ସୁନ୍ଦର ଦେଖାଯାଉ ଛି। ମେଘ ବି ଆମର କେତେ ନିକଟରେ ଅଛି ଆଉ ଆପଣ ଆଉ ଟିକେ ଉପରକୁ ଯାଇ ପଞ୍ଝା କୁ ଢିଲା କରନ୍ତୁ। ଆଉ ମତେ ଛାଡି ଦିଅନ୍ତୁ ତେବେ ମୁଁ ବି ଉଡି ପାରିବି ଶାଗୁଣା କହିଲା କିହିଲା କଇଁଛ ଦେଖ ମୁଁ ଆଉ ଥରେ ତୁମକୁ ବୁଝାଉ ଏଇଟା ତୁମ ପାଇଁ ଠିକ୍ ନୁହେଁ ତୁମେ ଉଡି ପାରିବ ନାହିଁ କଇଁଛ କହିଲା ଶାଗୁଣାକୁ ଆ ଆପଣ ଟିକେ ଢିଲା ଛାଡି ଦିଅନ୍ତୁ ଦେଖନ୍ତୁ ମୁଁ କିପ କିପରି ଉଡୁଛି ହେଲା ଏହା ପରେ ଏ କଇଁଛ କହିଲା କହିଲା ଶାଗୁଣା ଭାଇ ଚିନ୍ତା କରନ୍ତୁ ନାହିଁ ଏଁ ମୋର କିଛି ହେବ ନାହିଁ। ଶାଗୁଣା ବୁଝେଇବା ସତ୍ତ୍ୱେ ବି କଇଁଛ ମାନିଲାନି ଟିକେ ଉପରକୁ ଯାଇ ଶାଗୁଣା ନିଜ ପଞ୍ଜାକୁ ଢିଲା କରିଦେଲା ଏବଂ କଇଁଛ ତଳେ ପଡ଼ିବାକୁ ଲାଗିଲା ଯେତେବେଳେ ଆ ଆକାଶରୁ ଓ କଇଁଛ ଏମତି ଖସି ଖସି ଆସିଲା ତାକୁ ଲାଗିଲା କି ସେ ମାନେ ଆକାଶରେ ଉଡୁଚି। ତାପରେ ଧୀରେ ଧୀରେ ଧୀରେ ଧୀରେ ଧୀରେ ଧୀରେ ସେ ତଳେ ପଡିଗଲା। ତାପରେ ସେ ଜାଣିପାଇଲା କି ତାର ଆକାଶରେ ଉଡ଼ିବାର ନଥିଲା ଆଁ ତା ପରେ କି ସେ ମାନେ ନିଜ ଭୁଲ ଟାକୁ ବୁଝି ପାରିଲା ବୁଝି ପାରିଲା ସେ ଯୋଉ ପୋଖ୍ ପୋଖରୀରେ ରହୁଥିଲା ପୁଣି ସେ ସେ ପୋଖରୀକୁ ଯାଇଁକି ପୁଣି ତାର ହସ ଖୁସିରେ ରହିଲା ଆଜ୍ଞା। ଆପଣ କୁହନ୍ତୁ ଆଉ କଅଁ କହୁଚନ୍ତି?
ଆପଣ କୁହନ୍ତୁ ରବଡ଼ା ଆପଣ ସାରିନାହାନ୍ତି ପା ଅଳ୍ପ ଅଛି।
ମୁଁ ବା କହିଲି ଆପଣଙ୍କୁ କଇଁଛ ଟା ଯେତେବେଳେ ତଳକୁ ପଡିବାକୁ ଲାଗିଲା
ଆଜ୍ଞା।
ସେ ତଳେ ପୁରା ପଡି ହିଁ ଗଲା। ତ ତା ପିଠି ଟା ମାଡ ହେଇଗଲା ତାପରେ ସେ ଜାଣିପାଇଲା ଆକାଶରେ ଯୋଉ ହଉଛି ତାର ଡେଣା ନଥିବାରୁ ସେ ଉଡି ପାରିଲା ନାହିଁ। ସେ ଜିଦି ଧରିବାରୁ ସେ ଆକାଶର ତଳକୁ ଖସି ପଡ଼ିଲା। ତାଆ ପରେ। ତାପରେ ସେ ନିଜ ଭୁଲ ବୁଝି ପାରିଲା କି ସେ ଏମିତି ଜିଦି ଧରିଥିଲା ବୋଲି ସେ ଏମିତି ତଳେ ପଡିଗଲା। ତାପରେ ସେ ପୁଣି ସେଇ ପୋଖରୀରେ ଯୋଉ ପୋଖରୀରେ ରହୁଥିଲା ପୁଣି ସେଇ ପୋଖରୀ କି ଗଲା। ପୁଣି ତାର ଯେମିତି ଆଗରୁ ଚଳ ପ୍ରଚଳ କରୁଥିଲା ତାର ସେମତି ଯେ ସେଇ ପୋଖରୀରେ ଚଳପ୍ରଚଳ କଲା।
ଆଜ୍ଞା।
ଆଜ୍ଞା ଆପଣ କିଛି କୁହନ୍ତୁ?
ହୁଁ ଆଉ କଅଁ କହୁଛ କୁହ?
ଆପଣ କହୁନାହାନ୍ତି ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ? ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ?
ମତେ।
ଆଜ୍ଞା।
ମତେ ସେଇ ଜୁସ୍ ଫୁସ୍ ଭଲ ଲାଗେ ଏଇ ପିଇବାକୁ।
ହୁଁ।
ଆଉ ଯୋଉ କୁଆଡେ ବୁଲାବୁଲି କରିବାକୁ ଇଚ୍ଛା।
କଣ କହିଲୁ?
କୁଆଡେ ଗୋଟେ ବୁଲାବୁଲି କରିବାକୁ ଯିବା।
ଆଚ୍ଛା ଆପଣ କୁଆଡେ ଯିବେ ବୁଲିବା ପାଇଁ?
ଆପଣ କହୁନାହାନ୍ତି କୁଆଡେ ଯିବା?
ମୁଁ ତ ସେ ଭାବୁଥିଲି ସେ ଟିକେ ବନ୍ଧ ଆଡେ ଯିବି ନଈଆଡେ ଯିବି।
ହଁ ହଁ ମୁଁ କହୁଥିଲି ଆମର ବୁଲିବାକୁ ଯାଇଥାନ୍ତେ ଭଲ ଭଲ ଜାଗାକୁ ମ।
ହ୍ୟାଲୋ।
ଆଜ୍ଞା।
ହ୍ୟାଲୋ।
ହଁ କହୁନା।
କହୁନାହାନ୍ତି ଆପଣ?
ମୁଁ କହିଲି ଭଲ ଭଲ ଜାଗା ବୁଲିବାକୁ ଯିବା ମ ଆପଣ ଆପଣ କ ମାନେ କୋଉ କୋଉ ଜାଗାକୁ ଯିବା ବୁଲିବାକୁ କୋଉ କୋଉ ଜାଗାକୁ ଯିବା ବୁଲିବାକୁ।
ଆମର ତ ଏଇ ଆମର ମତେ ଟିକେ ବେଶୀ ନଈ ଭଲ ଲାଗେ ପାଣି ହେଇଛି ମାଛ ବି ଅଛନ୍ତି ତ ବଢିଆ ପବନ ବି ଦିଏ ଆମର। ତାପରେ ବର୍ଷା ଟା ବି ହୋଉଚି ତ ସେ ଭାବୁଥିଲେ ଟିକେ ନଈଆଡେ ଯାଇଥାନ୍ତି ଆଉ।
ଅହଁ।
ଆଜ୍ଞା।
ବେ ସେ ୱାଟର ପାର୍କେ।
ଆଜ୍ଞା।
ୱାଟର ପାର୍କ କେବେ ଯାଇଚ?
ନାଇଁ କେବେ ଯାଇନି ଭାବୁଚି ମୁଁ ଯିବି ବୋଲି। ଆପଣ ଯାଇଚନ୍ତି?
ଉଁ ହୁଁ। ଏ ନା ଯିବି ବୋଲି ଭାବୁଚି ଯିବି ସାଙ୍ଗ ମାନେ ଯୋଉ
ଆଚ୍ଛା ଆପଣ କେବେ କୋଉ ମନ୍ଦିର ଯାଇଚନ୍ତି?
ହଁ ବହୁତ ଜାଗା କୁ ଯାଇଚି।
ଆଚ୍ଛା ଆପଣ କହୁନାହାନ୍ତି କେମିତି କଣ ଆପଣ ମନ୍ଦିର ଯାଆନ୍ତି କେମିତି ପ୍ରଭୁଙ୍କ ଦର୍ଶନ କରନ୍ତି? ଆପଣଙ୍କୁ କେମିତି ଲାଗେ ସବୁ ମନ୍ଦିର ବୁଲାବୁଲି କରିକି?
ସବୁ ଯାଇଥିଲୁ ନୀଳ ମାଧବ
ଆଜ୍ଞା ସେଇଠି ଆପଣ ସବୁ କଣ ଦେଖିଲେ କେମିତି କଣ ଠାକୁର
ସେଠି ଆଜ୍ଞା ସେଇ ନୀଳ ମାଧବ ଗଲୁ ସେ ପାହାଡ ଉପରକୁ ଚଢିଲୁ ସେଠି ପାହାଡ ଉପରୁ ଚଢିକି ସେଠି ଯାଇ କି ଦର୍ଶନ କଲୁ।
ଆଜ୍ଞା।
ଗୋଟେ ବଡ ଝରଣା ଅଛି ବୁଝିଲେ ଗୋଟେ ବଡ ଝରଣା ଅଛି ସେଇ ଝରଣା କତରୁ ତଳୁକୁ ପୁରା ପାଣି ପଡୁଚି ପାଣି ଏତେ ଜୋରରେ ପଡୁଛି କହିବ ଗାଧୋଇବ ମାନେ ତମେ ବଢିଆ ଲାଗି କୋଉସ୍ତିରେ ବହୁତ ଜୋରେ ପାଣି ବହୁତ ବାଟ ମାନେ ବହୁତ ଉପରକୁ ଯିବ ଚାଲି ଚାଲି ଚାଲି ଚାଲି କେତେ ଏମିତି ମତେ ଲାଗୁ ଯେ କେତେ ପାଚ କହନି ଦୁଇଶ ତିିନ ପା ସେ ବୋତେ ବହୁତ ପାଚ ଅଛି ସେ ମୁଁ କାଉଣ୍ଟ କରିନି ଗଣିନି କେତେ। ବହୁତ ପାଚ ଅଛି ସେଠି ନିଳ ମାଧାବରେ ଯାଇଁଲେ।
ହଁ ହଁ।
ଆଉ ଆଉଥରେ ଯାଇଥିଲି କ୍ଷୀର ଚନା କ୍ଷୀରଚରାକୁ ଗପିନାଥ।
ହୁଁ ଶୁଣିଛି ମନ୍ଦିର ନାଁ ଟା ଶୁଣିଚି।
ଆଜ୍ଞା ସେଠି ବି ଛିରଚରା ଗୋପିନାଥ ଯାଇଥିଲୁ ସେଠି ବଢିଆ ଜାଗା। ବୁଲିବ ବଢିଆ ଲାଗିବ ଜାଗା ବି ବଢିଆ ହେଇଚି ବୁଝିପାଇଲେ।
ଆଚ୍ଛା ଆଚ୍ଛା।
ହଁ ସେଠି ଯାଇଥିଲୁ ଏଇଭଳିଆ ଜାଗା ବୁଲାବୁଲି କଲୁ ବୁଲିକି ଆସିଲୁ।
ଆଜ୍ଞା।
ହୁଁ। ବୁଲା ବୁଲି କଲୁ ତାପରେ ଆଇଲୁ ତାପରେ ଗୋଟେ ଆମେ ଯାଇଛୁ କୋଠି କୁଅନି। ହୁଁ ତାପରେ ଆମେ ଯାଇଥିଲୁ ସମ୍ବଲପୁର ଯାଇଥିଲୁ।
ଆଜ୍ଞା।
ସମ୍ବଲପୁରରେ ବୁଲିଲୁ ବୁଲାବୁଲି କଲୁ। ସିଆଡେ ବୁଲାବୁଲି କଲୁ ବୁଲିିବାଲି ଆଇଲୁ ବଢିଆ ମଜା ଲାଗିଲା ଯୁଆଡ଼େ ବି ବୁଲିବାକୁ ଯାଉ ବଢ଼ିଆ ବଢ଼ିଆ ଜାଗା ଅଛି ବୁଲିବ। ଖାଇବ ପିଇବ ଭୋଜି କରିଥିଲୁ ସେଠି ଭୋଜି ଭାତ କଲୁ। ବୁଝିପାଇଲେ। ଭାତ କରିଥିଲୁ, ଡାଲି କରିଥିଲୁ, ଆଉ ଆମର ପନିର୍ କରିଥିଲୁ, ବେସନ ତରକାରୀ କରିଥିଲୁ। ଆଉ ଘାଣ୍ଟ କରିଥିଲୁ। ଏତିକି ଆଉ ଖାଇ ଖୁଇକି ଆସିଲୁ ଆଉ ଗଟେ ସାଲେଡ କରିଥିଲୁ ଆମେ ଆଉ। ସେତିକି ଖାଇ ପିଇକି ଖାଇକି ଆମର ଆସିଲୁ ଆସିଲା ବେଳୁ ଆମକୁ ବୋଧେ ପହଞ୍ଚିଲୁ ବୋଧେ ରାତି ସେଇ ସାଢେ ତିନିଟା ହେଇଗଲା ସାଢେ ତିନିଟା ଚାରିଟାରେ ଆମେ ଆସିି ଘରେ ପହଞ୍ଚିବୁ।
ଆଜ୍ଞା।
ହୁଁ ଏମିତି ବହୁତ ଟାଇମ ହେଇଗଲା ଆଉ ଆସିକି ପହଞ୍ଚିଲୁ ଆଉ। ଏବେ କୁହନ୍ତୁ ଆଉ କଣ କହୁଛନ୍ତି କି ଆପଣ।
ଆରେ। ଆମେ ଯାଇଥିଲୁ।
ଆଜ୍ଞା।
ହ୍ୟାଳଓ।
ହଁ କୁଅ ଦେ
ଛଅଟାରୁ ପ୍ରାୟ ଗାଧ ଫାଧୁଆ ସାରି ସମସ୍ତେ ଯାଇଥିଲୁ।
ଆଜ୍ଞା।
ଆଜ୍ଞା ଆ ଯାଇଥିଲୁ ଆମର ଯୋଉ ଫାଷ୍ଟ ମନ୍ଦିର ଗଲୁ ଭୋଗ ଲୁ ମାଆଙ୍କୁ ଦର୍ଶନ କଲୁ। ତାପରେ ସେଠି ବି ବହୁତ ପୁରା ଏମିତି ଜାଗା ବହୁତ ସୁନ୍ଦର ଲାଗିଲା ସେ ମନ୍ଦିର ସ୍ଥାନ ଟା ସେଠି ଟିକେ ବସିଲୁ ବୁଲାବୁଲି କଲୁ ତାପରେ ଖାଇଲୁ ତାପରେ ଖାଇକି ଜଷ୍ଟ କେତେ ସେ ଦିଇ ତିନି କିଲୋମିଟର ଦୂରରେ ଗୋଟେ ଥିଲା ଝରଣା। ଝରଣା ପୁରା ଝରୁଥିବ ପାଣି ଝରୁଥିବ। ସେଇଠିକି ଯିବା ଫଟୋ ଫଟ ଉଠେଇବ ଦେଖିବ। ତାପରେ ସେଠି ବି ଆମେ ଖାଇଲୁ ଯୋଉ ଓ ମା ନ ତ ଆଇସ୍କ୍ରିମ ଗୁପଚୁପୁ ଏସବୁ ଖାଏ